ହାଲୋ।
ହାଲୋ।
ହଁ- ହଁ ଶୁବିଲା ଆପଣଙ୍କ କଥା ଶୁବୁଚି?
ଆଜ୍ଞା ଆଜ୍ଞା।
ଆ ଆପଣଙ୍କ କଥା ଭଲ କି ଶୁଭୁନି ବଡ଼ପାଟିରେ କୁହ।
ଆଜ୍ଞା ଶୁଭୁଛି।
ହଁ ହଁ ହଁ ଆଉ ଖିଆପିଆ ସରିଲାଣି।
ହଁ ଏଇ ଖିଆ ପାଇଁ ଏଇ ସାଙ୍ଗେ ସାଙ୍ଗ ସରିଲା।
ସରିଲା।
ଆଜ୍ଞା। ଏଇ ପଖାଳ ଭାତ ଆଉ ଭଜା ଆଳୁ ପୋଟଳ ଭଜା।
କିଏ ସବୁ କରିଥିଲେ ଏମତି।
ଏ ସବୁ ମାମା କ
ହଁ।
ହଁ।
ତାପରେ
ଆଉ ହେଇଥିଲା ବଡ଼ିଚୁରା।
ହଁ।
ଏଇଆ ହେଇଥିଲା ଆଉ।
ହଁ ଏତେ ଗୁଡ଼ିଏ ଜିନିଷ ସକାଳୁ କରିସାରିଲାଣି ମାମା ଆଉ।
ହଁ।
ଆଉ ଶୀତଳ ଷଷ୍ଠୀ ଲାଗି ଆଉ ମାମା କଣ କରୁଥିଲେ।
ନାଇଁ ମାମା କିଛି କରିନାହାନ୍ତି କରିବେ ଆଉ
ହଁ।
ଆଉ ଆପଣଙ୍କ ଖିଆ ପିଆ ସରିଲାଣି।
ହଁ ହଁ ହଁ ମୁଁ ଖାଇସାରିଲିଣି ଏବେ ଶୀତଳ ଷଷ୍ଠୀ ଲାଗି ପୂଜାପୂଜି କରିଦେଲି ସେତେବେଳେ ସମସ୍ତ ମୁଁ ଟିକିେ ଲେଟ୍ ହେଇଗଲା ଆଜି ପୂଜା କରିବାରେ ଠାକୁରଙ୍କ ଲାଗି ଭୋଗ ଟିକେ କରିଲି। ଆଉ ଫୁଲମାଳ ଟିକେ ଗୁନ୍ଥାଗୁନ୍ଥି କରି ଠାକୁରଙ୍କୁ ଟିକେ ସଜେଇଲି।
ଏ ସେ ଏଇଥିରେ ସମୟଟା ଆଜି ସକାଳୁ ଟିକେ ଡେରି ହୋଇଗଲା ଆଉ ପୂଜା ସରୁ ସରୁ ଆଉ ହଁ ଆଠଟା ଭିତରେ ପୂଜା ସରିଯାଏ ଆଜି ଗୋଟେ ଘଣ୍ଟା ହେଲା ଡେରି ହେଲା ଆଉ।
ଆଉ
ଆଉ କଣ ଆଉ
ଆଉ ଆପଣଙ୍କ ଆଡେ ଆପଣଙ୍କ ଆଡେ ବର୍ଷା ହଉଛି।
ବର୍ଷା ନାହିଁ କୋହଲିଆ ପାଗ ଦେଇଛି।
ବର୍ଷା ହେଉନି ସେପଟରେ ହେଉଛି କି ବର୍ଷା।
ନାଇଁ କାଲି ହେଇଥିଲା ଆଜି ହେଇନି ସେଇ ପାଗ ବି ଟିକେ ହାଲକା ରହିଛ ଆଉ।
ହେଲେ ଗୁଳୁ ଗୁଳି ଦେଉଛି ଗୁଳୁଗୁଳି
ପ୍ରବଳ ଖରା ଗରମ ପ୍ରବଳ।
ପ୍ରବଳ ଗରମ ହେଉଛି ହଁ ହଁ ଆପଣ ମିନି କେଦାରନାଥ ଯାଇଛନ୍ତି।
ନାଇଁ ମୁଁ ଯାଇନି ଶୁଣିଛି ଆଉ ଏଇ ଭିଡିଓ ଫିଡିଓରେ ଦେଖିଛି କିନ୍ତୁ ଯାଇନି।
ହଁ ଯାଇଥାନ୍ତେ ନା ଦେଖନ୍ତେ ଭଲ ମାନେ ପ୍ଲେସ୍ ଟା ଭଲ ପ୍ଲେସ୍। ଯାଇଥିଲି ମୁଁ ମିନି କେଦାରନାଥ। କେଦାରନାଥ ଯକି ଦେଖିବାକୁ ଯାଇଥିଲି ଆଉ ଦଶାନୀ ଘାଟ ଯାଇଛନ୍ତି ଦଶାନୀ ଘାଟ।
ନା-ନା ଯାଇନି, ନା ଯାଇନି। ଛୁଟି ହେଇନି, ଯିବୁ ଆଉ।
ମା ଙ୍କର ଦର୍ଶନ ଦିଗ
ହଁ ହଁ ହ ଆଜ୍ଞା ପୁରା ଶ କି ଦର୍ଶନ, ଦର୍ଶନ କରିଛି-ଦର୍ଶନ କରିକି
ହଁ-ହଁ
ଦର୍ଶନ କରୁଛି, ଆଉ ଆଉ, ଯାଜପୁର ରେ ଯୋଉ କୁସୁମା ପାର୍କ ଯୋଉ ହେଇଛି।
କୁସୁମା ପାର୍କ ହଁ-ହଁ-ହଁ
ଆଉ, ସେ ଟିକେ କ ବୁଲିବାକୁ ଯାଇଛି।
ଏଇ ରଜରେ ଯାଇଥିବେ ବୁଲି।
ହଁ-ହଁ
ହଁ-ହଁ ସେ ବି ଭଲ ହେଇଛି କୁସୁମା ପାର୍କ। ହୁଁ
ହଁ ଗଛ ହେଇଛି, ଆଉ ଫୁଲ-ଫୁଲ ଗଛ ଲଗାହେଇଛି, ଫୁଲ-ଫୁଲ ଗଛ ଲଗାହେଇଛି ସବୁ।
ତାପରେ ଦୋଳି ସିଷ୍ଟମ କରିଛନ୍ତି?
ଦୋଳି ସିଷ୍ଟମ ସାଡେ ଏତେ ବାଟ ତ ବୁଲିହେଲାନି, ବାସ୍ ଖାଲି ପାଖରୁ ଫଟ-ଫଟ ଉଠେଇକି ଟିକେ ବୁଲିକି ପଳିଆସିଥିଲୁ। ଆଉ, ସେଇ ଟାଉନରେ ବହୁତ ଅଛି ପାର୍କ ଅଛି। ସେଇ ପାର୍କ ରେ ଦୋଳି ଫୋଳି ଲାଗିଛି ପିଲାମାନଙ୍କ ପାଇଁ ସବୁ ପିଲା ମାନ ଏଇ ଯାଜପୁର ଟାଉନ
ହଁ ପାର ସେଠି କଉଠି କଣ ସବୁ ଲାଗିଛି।
ସେଠି ପିଲାମାନଙ୍କ ପାଇଁ ଯୋଉ ବସିବା ଦୋଳି ଲଗାଇଛି ଆଉ ହଉଛି ଠିଆ ହେଇକି ଯୋଉ ଦୋଳି ଖେଳନ୍ତି।
ହଁ ମାନେ ହଁ ପଟାଦୋଳି ହଁ
ବାଘ ଉପରେ ବସିବେ ହାତୀ ଉପରେ ବସିବେ ଏଇସବୁ ରହିଛି ଆଉ
ଆଉ ସେଠିକି ଯାଇଥିଲେ
ହଁ ହଁ ସେଠିକି ଯାଇଛି ସେଠିକି ଖେଳିଛି ସୁଧା ହ ଆଉ ଆମର ସେଠି ତ, ସେଇ କୁସୁମ ପାଖରେ ଅଛି ଗୋଟେ ବଡ ଟାଉନ ମେଡିକାଲ ଅଛି। କି ତାକୁ ଲୋକ ମାନେ ଟାଉନ୍ ମେଡିକାଲ ସେଟା ଜାଣିନି ଭଲସେ କିନ୍ତୁ ଆମ ଘର ଯିଏକୁୁ ନାଇଁ ତ ମୁଁ ସେ ଟିକେ ବୁଲିବାକୁ ଯାଇଛି ମୁଁ ମେଡିକାଲ ତ କେବେ ଯାଇନି ଆଉ ଜାଣିନି ଭଲସେ ଖାଲିଛି ଆଉ ସେଇଠି ଦେଖିଛି ଆଜ୍ଞା
ହଁ ହୁଁ ବଡ଼ ମେଡ଼ିକାଲରେ ସେଠି ବି ପଢ଼ା ପିଲାଙ୍କ ପାଠପଢ଼ା ସୁବିଧା ସହିତ ରୋଗୀ ସେବା ହେଉଛି। ସେ ମେଡ଼ିକାଲରେ ହଁ ପିଲା ବି ପାଠ ପଢ଼ୁଛନ୍ତି ନର୍ସିଂ ବି ପଢ଼ୁଛନ୍ତି ଆଉ ତା ସହିତ ବି ରୋଗୀ ସେବା ଚାଲିଛି ଆଉ ଗଭର୍ଣ୍ଣମେଣ୍ଟର ହସ୍ ହସ୍ପିଟାଲଟା ଆଉ
ଆଜ୍ଞ
ହୁଁ ହୁଁ ହୁଁ ଆଉ ଇଏ ଯୋଉଁ ଶିବଙ୍କର ମୂର୍ତ୍ତି ଯେଉଁ ହେଇଛି ବିରାଟ ଶିବ ମଧ୍ୟ ଯେଉଁ ନଦୀ ଉପରେକିନି ହେଇଛନ୍ତି।
ହଁ ବାରିଣୀ ପଡିଆ ବାରିଣୀ ପଡିଆ ବାରିଣୀ ପଡିଆ
କଣ ସେଇଟା ନାଁ ଦେଉଛନ୍ତି ନାଁ କଣ କହୁଛନ୍ତି
ଏଯେଉଁ ବାରିଣୀ ପଡିଆ ପାଖରେ ହେଇଛି ସେ ଯ ଯ ହଁ ସେଇ ପ୍ଲେସ୍ ଟା ପାଖରେ ହେଇଛି ଶିବଙ୍କର
ହଁ ହଁ କମ୍ପ୍ଲିଟ୍ ହେଇଗଲାଣି।
ସେଟା ତ କମ୍ପ୍ଲିଟ୍ ହେଇସାରିଲାଣି ଏବେ ଆଉ ଅଳ୍ପ ଯଦି କାମ ଅଛି ବାକି ଆଉ।
ହଁ ହଁ ହଁ ଯାଇଚନ୍ତି?
ନା ଯାଇନି ଦେଖିଚି ଖାଲି।
ହ ହ ହଁ ହଁ ହଁ ହଁ ହୁଁ।
ଥରେ ଗଲାବେଳେ ରାସ୍ତାରେ
ସେତା ରୋଡ଼ରେ ଗଲାବେଳୁ ଦେଖାଯାଉଚି ତ।
ଆଜ୍ଞା ଆଜ୍ଞା।
ହଁ ବିରାଟ ମୂର୍ତ୍ତି ହେଇଚି ଆଉ। ଉଁ ହେଲେ ଯାଇନୁ ଆମେ ଯାଇନୁ ଯେ ସେପଟ ଦେଖିଆକୁ।
ହେଲେ ଦଶାନୀ ଘାଟ୍ ଯାଇଚୁ। ଉଁ ସିଟି ମୋ ଶଶୁରଙ୍କର ଅସ୍ଥି ବିସର୍ଜନ କଲି ତ। ଯୋ ସିଦ୍ଧେଶ୍ୱରୀ ମହାଦେବ ସିଦ୍ଧେଶ୍ୱର୍ ମହାଦେବ ଯୋଉ ଅଛନ୍ତି।
ଆଜ୍ଞା।
ସିଦ୍ଧେଶ୍ୱର ମାହାଦେମ୍ ପାଖରେ ଆଉ ଦଶାନୀ ଘାଟ୍ ଯୋଉଠି ମୁଁ ଅସ୍ତି ବିସର୍ଜନ କରନ୍ତି। ବାରେଣୀ ଇଏ ଅସ୍ତି ବିସର୍ଜନ କରିକି ସେଇଠି ପିଣ୍ଡ ଦାନ ଦିଅନ୍ତି।
ଆଜ୍ଞା ହଁ ଗୋଟେ ଯୋଉ କୋଉ ପର୍ବରେ ଗୋଟେ ଦିଅନ୍ତି। ସବୁ ଲୋକ୍। ତାକୁ ସେଠି ବହୁତୁ ଭିଡ ବି ହୁଅନ୍ତି।
ହଁ ମହାଳୟ ଶ୍ରାଦ୍ଧ ବେଳକୁ ଦିଆଯାଏ। ମହାଳୟ ଶ୍ରାଦ୍ଧ ସେ ହଁ। ଆଉ ସେଠି ଦଶାନୀ ଘାଟରେ ପିଣ୍ଡ ଦେଇକିରି। ତାପରେ ବିରଜା ମାଙ୍କର ଯୋଉଁ ଅଛନ୍ତି ନାଭି ଗୟା ସେଠି ବି। ପିଣ୍ଡ ଦିଅନ୍ତି, ପିଣ୍ଡ ଦେଇ ସେଠି ବି ନାଭି ଗୟାରେ ବିସର୍ଜନ କରନ୍ତି।
ଆଉ।
ହାଲୋ ହଁ ସେଟା ଜାଣିଚନ୍ତି ନା ନାଇଁ।
ଜମ ମା ସାତ ଭଉଣୀ ଆଡେ ବୁଲନ୍ତି? ହଁ ଶୁଣିଚି। କିନ୍ତୁ କେବଳ ସେଟା ହଁ।
ଯାଇନାହାନ୍ତି ଯାଇନାହାନ୍ତି ହଁ ହଁ ମୁଁ ଯାଇଚି। ହୁଁ ହୁଁ ସବୁଆଡ଼େ ବୁଲିଯିବି ବିରଜାଙ୍କର ମାଆଙ୍କର। ଦର୍ଶନ କରିଚି। ଏବେ ଯାଇଥିଲି ଏଇ ଦି ଚାରି ମାସ୍ ତଳେ। ମାଙ୍କ ଦର୍ଶନ କରିକି ଆସିଲି ଆଉ।
ମୁଁ ଟିକେ ଛୋଟ ହେଇଥିଲି ଯେତେବେଳେ ସେତେବେଳେ ଯାଇଥିଲି ଆଉ ଏବେ ତ ଯାଇ ହଉନି। ଏଇ ପଢାପଢିରେ ଟିକେ ରହିଯାଉଚି ଆଉ। ଯାଇ ହଉନି ଆଉ।
ହଁ ହଁ ପାଠ ପଢ଼ାପଢ଼ିରେ ବ୍ୟସ୍ତ ରହୁଥିବେ ଆଉ। କଣ ଏ ଗେ ପେ ପଢ଼ାପଢି କରୁଚନ୍ତି?
ଏବେ ସିଟି ପାଇଁ ପ୍ରିପ୍ୟାର ହଉଚି ଆଉ।
ହଁ ହଁ କୋଉଠି ନେଇଛନ୍ତି ନା ପ୍ରାଇଭେଟ୍ରରେ। ନା ଗଭର୍ଣମେଣ୍ଟରେ ନା ପ୍ରାଇଭେଟ୍ରରେ ଆଁ ହଁ ହଁ। ମାନେ ସିଟି ପ୍ରିପାର ହଉଛନ୍ତି ପରୀକ୍ଷା ଦେଲେ ସିଟି ପାଇବେ ନା କଣ??
ଆଜ୍ଞା।
ହଁ ହଁ ହଁ ହଁ। ଆ ସେପଟରେ ପାଠପଢ଼ା ବ୍ୟସ୍ତ ରହିଥିଲା ଆଉ ଏଗୁଡ଼ା ସବୁ କରିହେବନି।
ନାଇଁ ବା ମିଳିଲେ ସିନା ଯିବୁ, ଫାଙ୍କା ତ ନାଇଁ ଦେଖିବା କେବେ ବୁଲିିବାକୁ ଯିବୁ ଆଉ।
ହାଲୋ
ହୁଁ।
ଆଉ କ
ଆ ତାହେଲେ ଏବେ ଘରେ ରହୁଚନ୍ତି ତାହେଲେ ନାଇଁ?
ଆଜା ଆଜା।
ଆଉଠି କୋଉଠି ଯାଜପୁରରେ ପଢ଼ୁଥିଲେ ନା ଭୁବନେଶ୍ବର ରେ ପଢୁଥିଲେ ନା କୋଉଠି ପଢୁଥିଲେ?
ନାଇଁ ଯାଜପୁର ରେ।
ଯାଜପୁର୍ ରେ କୋଉ କଲେଜରେ ପଢ଼ୁଥିଲେ?
ଏଇ ଆଇଜିଏମ୍ କଲେଜ ଓମେନ୍ସ।
ଆଁ ଆଁ।
ୱମେନ୍ସ କଲେଜ୍।
କୋଉ କଲେଜେ?
ଆମ ଯାଜ୍ ଆମ ଯାଜପୁର ପାଖରେ ଥିବା ଓମେନ୍ସ କଲେଜ୍ ସେଇଠି ପଢୁଥିଲି।
ଓମେନ୍ସ କଲେଜ୍, ହଁ ଓହୋ ହଁ ହଁ। ହଁ ହଁ। ତ କୋଉ କଲେଜରେ ପଢିଛ ୱମେନ୍ସ କଲେଜରେ ପଢ଼ୁଥିଲ ନା କୋଉଥିରେ ପଢୁଥିଲ?
ହଁ ହଁ ଓମେନ୍ସ କଲେଜ୍ ରେ ପଢୁଥିଲି।
ହଁ ହଁ ହଁ ଓ ହୋଉ। ଆଉ କଣ ଆଉ ସବୁ ଭଲ ଆଉ। ଏପଟେ ପାଗ ଟିକେ ପୁରା ଘୋଟେଇକି ରହିଛି। କେତେବେଳେ ବର୍ଷା ହବ କିଏ କହିବ ବର୍ଷା ବି ହେଇପାରେ। ଏବେ ଜାଣିକି ଆଜି ଜାଣିକି ରଜପାଗ ଭଳିଆ ଲାଗୁଛି।
ହଁ।
ହୁଁ। ବାହାରେ ସିନା ପବନ ନାହିଁ ହଁ।
ଆଉ ମୁ ଭଲ ପାଗ ହେଇଛି ଆଉ ତା ରଜଟାକୁ ରହି ଏ ବୁଲିବାକୁ ବି ଗରମରେ।
ଆଁ ଆଁ।
ଗରମ ଯୋଗୁ କେହି ପିଲାମାନେ ମଧ୍ୟ ବାହାରକୁ ଆସିି ବୁଲି ପାରୁନଥିଲେ।
ହଁ। ନୂଆ ଡ୍ରେସ୍ କରିଥିଲେ ରଜରେ?
ହଁ ନୂଆ ଡ୍ରେସ୍ ହେଇଥିଲା।
ହଁ ତିନି ହଳ ନା?
ହେଇଥିଲା ନାଇଁ ତିନି ହଳ ତିନି ଦିନିରେ।
ତିନି ହଳ ତିନି ଦିନିରେ, ଆ ବଢ଼ିଆ ଆଉ କଣ।
ହଁ ରଜ ତିନିଦିନି ଆଉ ତିନି ହଳ ଡ୍ରେସ୍ ଖାଇ ପିନ୍ଧିକି ବୁଲିଲୁ।
ହଁ।
ହୁଁ।
ଆଉ ପିଠାପଣା ସବୁ ବୋଉ କଣ କରିଥିଲେ ସବୁ?
ସିଜେ ପିଠା ଆଉ ହଉଛି। ସିଜା ପିଠା ଆଉ ଯୋଉ ପୋଡ ପିଠା ଏଇରା କରିଥିଲେ ଆଉ। ଆଉ ତା ସହିତ ଗୁଗୁନି ବି ହେଇଥିଲା।
ହୁଁ।
ଆଜ୍ଞା।
ହଉ ରଜରେ ତ ଏଇ ଜିନିଷଟା ତ ହୁଏ ପୋଡ଼ପିଠା ହୁଏ କାକରା ଇଟିଲି ଚକୁଳି ଏସବୁ ଜିନିଷ ହୁଏ ଆଉ। ପ୍ରାୟ। ତ ବନ୍ଧୁ ସାଙ୍ଗସାଥି ବନ୍ଧୁବାନ୍ଧବ ଯିଏ ସବୁ ଆସନ୍ତି ସେଇଟା ତ ଆଗ ଖାଆନ୍ତି ଆଉ। ତାପରେ ଅ ପହିଲି ରଜ ଏ ବର୍ଷ ପହିଲି ରଜ ଦେହରେ ରବିବାର ପଡିଲା ସେଦିନ ସେଦିନ ମଟନ୍ ଟା ଯେମିତି ହେଲେ ହେଇଥିବ ସମସ୍ତଙ୍କ ଘରେ ଆଁ ଆ। ହଁ ମଟନ ଚିକେନ ଯାହା ଯିଏ ଖାଇଲା ମାଛ ଯିଏ ଯାହା ଖାଇଲା ଆମିଷ ଉପରେ ଆଉ ହଁଁ। କିନ୍ତୁ ମଙ୍ଗଳ ସୋମବାର ପଡ଼ିଗଲା ସଂକ୍ରାନ୍ତି ସେଦିନ ଆଉ ଆମିଷ ଖାଇହବନି ମଙ୍ଗଳବାର ପ୍ରାୟ ଲୋକ ବି ଖାଆନ୍ତିନି। କେତେକ ଲୋକ ଖାଆନ୍ତି କେତେ ଲୋକ ବି ଖାଆନ୍ତିନି ମଙ୍ଗଳବାରେ କିନ୍ତୁ ରବିବାର ଟା ପ୍ରାୟ ଲୋକ ଖାଆନ୍ତି।
ହେଲା ହଉ ହଉ ରଖନ୍ତୁ ଆଁ?
ହଁ। ଧନ୍ୟବାଦ।